ହଁ ଦସନ୍ତି।
ଏ ବସିଥିଲି ଘରେ ଆପଣ କଣ କରୁଛନ୍ତି?
ହଁ ମୁଁ ବି ବସିଛି ଆଉ। ଆଉ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ଭଲ ଅଛନ୍ତି। ଆପଣଙ୍କ ଘରେ?
ହଁ ସମସ୍ତେ ଭଲ ଅଛନ୍ତି। ଆଜି କୋ ବିଷୟରେ ଆଲୋଚନା କରିବା କୁହ?
ଆଜି ସେଇ ପର୍ବପର୍ବାଣୀ ରଥଯାତ୍ରା
ହୁଁ ହଉ ଆଉ କୁହନ୍ତୁ ଆଉ ଆଉ ରଥଯାତ୍ରା ଦେଖିବାକୁ ଯାଉଛନ୍ତି।
ହଁ ନାଇଁ ପୁରୀ ଯାଏନି, ଏଇ ଆଠଗଡ଼ରେ ଆମର ଯାଏ ଦେଖିବା ପାଇଁ।
ଓହୋ ଆଠ ଗଡ଼ିରେ ଦେଖି ଯାଉ କେମିତି କଣ ପାଳନ କରନ୍ତି ହାଡେ?
ସେଠି ଆଠ ଗଠରେ ହେତେ ବି ଇଏରେ ନା ତଥାପି ରଥ କରିକି ଏଇ ଠାକୁରଙ୍କୁ ନିଅନ୍ତି ସମସ୍ତେ ଆମର ଯାଇକି ଆମେ ଦେଖୁ ସୁନାବେଶ ଦେଖୁ ବାହୁଡା ଦେଖୁ ଗୁଣ୍ଡିଚା ସବୁ ଟିକେ ଯାଉ। ଆପଣ ପୁରୀ ଯାଆନ୍ତି?
ହଁ ମୁଁ ପୁରୀ ଯାଏନି, ଆମର ବି ଏଇଠି ପାଖାପାଖି ହୁଏ ଆମେ ପୁରୀ କେତେବେଳେ ଯାଉଁ ତହାନେ ବହୁତ ଭିଡ଼ ନା ଆମର ଛୋଟ ଛୋଟ ଛୁଆ ତାଙ୍କୁ ନେଇକି କୁଆଡେ ଯିବୁ ଭଗବାନ ବି ସେମିତି ଡୋରି ଲଗେଇ ନାହାନ୍ତି। ସେମିତି ନର୍ମାଲ ରେ ହଁ ନର୍ମାଲ ରେ ବି ଗଲେ ବି ପୁରୀରେ ଦେଖି ହଉଛି ଦେଖିପାରୁନି ଆମେ ସେମିତି ମାନେ ଖୁନ୍ଦା ଖୁନ୍ଦି ବହୁତ ଭିଡ ଜାଣିଥିବ? ସେ ଭିଡରେ ବି ପିଲାମାନଙ୍କୁ ହଁ ନାଇଁ ଯାଉଛୁ ପିଲାଙ୍କୁ ନେଇକି ଯାଉଛି ତଥାପି ସେ ଭିଡରେ ପିଲାମାନଙ୍କୁ ପ୍ରାୟ ଦେଖିବ ମାନେ ଉଁ ଭିଡା ଭିଡି ମାନେ ପେଲା ପେଲି ଏତେ ଯେ ମାନେ ତଳେ ପଡି ଯାଉଛନ୍ତି ସମସ୍ତେ କୁଦାଦଳା ବି କରିଦଉଛନ୍ତି।
ହୁଁ। ତା ଭିତରେ ସେଂ ସେଲେସ ହେଇକି ଲୋକ ବି ପଡି ଯାଉଛନ୍ତି ମଝିରେ ମଝିରେ ତା ଭିତରେ ତା ଭିତରେ ଯିଏ ପଡିଗଲା ତାକୁ ଦଳି ଚକ ଦଉଛନ୍ତି ଲୋକ।
ପଡ଼ି ଦଉଛନ୍ତି ହଁ। ଏବେ ଆମେ ବି ମଝିରେ ଯାଇଥିଲୁ ସେମିତି ଆମ ଛୋଟ ଛୋଟ ପିଲା ଗୁଡା ନା ଆମର ସେ ମାନେ ପୁଅ ଝିଅକୁ ନା ସେ ପୁରା ଚାପି ଦେଲେ ଆମେ ସେଇ ଦିନଠୁ ହଁ ପ୍ରବଳ କାନ୍ଦିଲେ ମାନେ ଆମେ ବି କାନ୍ଦି ପକଲୁ ଆମେ ଭାବିଲୁ ଯେ ମ କହିଲେ ଜଗ ଆମେ ତମ ପାଖକୁ ଆସିଛୁ ନା ତମେ ଆମ ପିଲାମାନଙ୍କୁ ସାହା ହବ। ମାନେ ଇତେ ଚାପି ଦେଇଛନ୍ତି ମାନେ ଆମ ଛୁଆ ମାନେ ଅଣନିଶ୍ାସ ହିଁ ହେଇଗଲେ। ବହୁତ କାନ୍ଦିଛୁ ଆମେ କିନ୍ତୁ ଭଗବାନ ଆମ ପିଲାମାନଙ୍କୁ ଘଞ୍ଚେଇକି ଦେଇଦେଲେ। ସେଇ ଭଗବାନଙ୍କୁ ସେଇ ଦିନଠୁ ହିଁ ଆମେ ବହୁତ ମାନି ଛୁ। ଭଗବାନ ଦୁନିଆରେ ଅଛନ୍ତି କିନ୍ତୁ ମଣିଷ ମାନେ ମାନୁନାହାନ୍ତି ଏଇଟା ମାନେ ସମସ୍ତେ ହିଁ ଜାଣିବା ହିଁ ନିହାତି ଦରକାର ନା।
ଆପଣ କୋଉଠି ରଥଯାତ୍ରା ଦେଖିବା ପାଇଁ ଯାଆନ୍ତି।
ସେ ଦେଖି ଯାଉନୁ କାହିଁକି ନା ମୁଁଉ ବର୍ଷ ଦେଖିନି କାହିଁକି ମିଛ କହିବା ଠାକୁଙ୍କ ନାଁ ମୁଁଉ ବର୍ଷ ଦେଖି ଦେଖିନି କାହିଁକି ନା ଆମର ଏମାନେ ପାଖାପାଖି ହୁଏନି ହୁଏ ନୟାଗଡ଼ ରୁ ହୁଏ କିନ୍ତୁ ଆମେ ଦେଖିବାକୁ ବି ଯାଇନୁ ରଥଯାତ୍ରା ଦେଖିଲେ ମାନେ ବହୁତ ଭିଡ ନା ଆମ ଘରେ ବି କେହି ରୁହନ୍ତିନି। ଆମେ ଯାଉନୁ କେତେବେଳେ। ଯାହା ଏହି ଜଗନ୍ନାଥ ଏବେ ବାହାରିଛି ଜାଣିଛନ୍ତି ନା। ଜୟ ଜଗନ୍ନାଥ ସିରିଏଲ ଦଉନି ଚ୍ୟାନେଲ। ହଁ ସେଇଥିରେ ସବୁ କିଛି ସକାଳ ଛଅ ରୁ ନିହାତି ସାଢେ ଆଠଟା ଯାଗକେ ଆମର ଜୟ ଜଗନ୍ନାଥ ଆଗ ଲାଗେ ତାପରେ ସନ୍ଧ୍ୟା ଛଅ ସନ୍ଧ୍ୟା ଟେ ସାଢେ ଚାରିଟା ପାଞ୍ଚଟା ଭିତରେ ପାଞ୍ଚଟାରୁ ଲାଗେ ସନ୍ଧ୍ୟା ଛଅଟା ଯାକେ। ସେଇଥିରୁ ହିଁ ଆମେ କିଛି ଜାଣୁ କିନ୍ତୁ ଆମେ ଯାଇନୁ କେତେବେଳେ।
ଆଉ ଅଲଗା ଟାଇମ ରେ ପୁରୀ ଯାଆନ୍ତି?
ହଁ ଅଲଗା ଟାଇମ ରେ ମାସକୁ ନିହାତି ଥରେ ଯିବୁ ଆମେ। କାହିଁକି ନା ମାସକୁ ଥରେ ଆମ ପୁଅ ହେଇକି ଆସନ୍ତି ଆମେ ମାସକୁ ଥରେ ନିହାତି ଯିବୁ। ହଉ ସେମିତି ଉଁ ପିଲାମାନେ ବି ଏବେ ପାଠ ପାଠ ପଢୁଛନ୍ତି ଏଇଠି ଆର ମାସରେ ଯିବାର ବି ଅଛି।
ପୁରୀ, ଆର ମାସରେ ହିଁ ବାହୁଡା ହେରିକା ସବୁ ତ ସେଇ ଟାଇମ ରେ ହଁ ଅଛି।
ହଁ ହଁ ହଁ ନିହାତି। ଆଉ ଗୋଟେ ବର୍ଷ ଆମେ ଯାଇଥିଲୁ ସେ ରଥଯାତ୍ରା ପରେ ଯାଇଥିଲୁ ଉଁ କାଳେ- ସୁଭଦ୍ରା, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ବସିଥିଲେ ସେ ରଥରେ ଯାଇଥିଲେୁ ଥର ବହୁତ ଭିଡ। ମାନେ ବହୁତ କଷ୍ଟରେ ବି ଆମେ ଦେଖିକି ଆସିଛୁ।
ହଁ ସେଇ ରଥଯାତ୍ରା ଟାଇମ ରେ ରଥ ରଥଯାତ୍ରା ଟାଇମ ରେ ହିଁ କ ବାହୁଡ଼ା ଟାଇମରେ ହିଁ ଠାକୁରଙ୍କୁ ଭଲରେ ବାହାରୁ ଦେଖି ଦେଖିପାରିବ, ହେଲେ ସେ ଟାଇମରେ ବହୁତ ଭିଡ ହୁଏ।
ହଁ ବହୁତ ଭିଡ। ଯାହାର ଏମିତି ମାନେ ବନ୍ଧୁବାନ୍ଧବ ଥିବ ସେ ଛାତ ଉପରେ ଦେଖନ୍ତି। ଆଉ ଯାର ନଥିବ ହଁ ହଁ।
ଏତେ ଲୋକଙ୍କ ମଝିରେ ଛୁଆ ଧରିକି ଗଲାସିକି ଚାପି ଚୁପିକି ଚକଟି ଦେବେ ହେଇଥିରେ।
ହଁଁ ଦେଖିବା କଣ କରୁଛନ୍ତି ଆଉ ଆସନ୍ତୁ ଆଉ। ଆଉ ରଥଯାତ୍ରାରେ ମାନେ କେମିତି ପାଳନ କର ତମେ?
ଆମେ ରଥଯାତ୍ରାରେରେ ସମସ୍ତେ ଫ୍ୟାମିଲି ଆଠଗଡ ଯାଉ ଆଠଗଡରେ ଆମର ଏତେ ବଡ ଆକାରରେ ବି ହୁଏନି ହେଲେ ବି ଆମର ତିନିଟା ରଥ ହୁଅନ୍ତି। ରଥରେ ସେମିତି ଯାନ୍ତ ତାଙ୍କ ଆମର ଗୁଣ୍ଡିଚା ମନ୍ଦିର ବି ଅଛି ତାଙ୍କ ମାଉସୀ ମନ୍ଦିର ପାଖରେ ଅଛି। ସେଠିକି ସେ ଯାଆନ୍ତି। ହେଠିକି ବି ଆମେ ଯାଉ ଜଗନ୍ନାଥ ସେ ଟାଇମରେ ସେଠିି ଥିଲାବେଳେ ଦେଖିବା ପାଇଁ ତାଙ୍କୁ ଯାଉ ତାଙ୍କ ମାଉସୀ ମା ମନ୍ଦିର।
ହୁଁ ହୁଁ। ମାଉସୀ ମା ମନ୍ଦିର ଯୋଉ ଯାଆନ୍ତି ଯୋଉ ପୋଡ ପିଠା ଖାଆନ୍ତି ସମସ୍ତେ କହନ୍ତି ନା ମାଉସି ମନ୍ଦିର ଭଗବାନ ଗଲେ ପୋଡ ପିଠା ଖାଇକି ଆସିବେ।
ହଁ।
ସେ ପୋଡ ପିଠା ମାନେ କେମିତି କରନ୍ତି ଜାଣିଛନ୍ତି?
ପୋଡ ପିଠା? ମୁଁ ତ କରିନି ହେଲେ ଜାଣିଛି।
କେମତି କରନ୍ତି?
ପ୍ରଥମେ ଚାଉଳକୁ ବତୁରେଇବ ତାପରେ ତାକୁ ଚୁନା କରିବ। ଚୁନା କଲା ପରେ ଗୁଡକୁ କଣ କରିବ ଗୁଁ ଗରମ କରିକି ମାନେ ଉଁ ପାଣି ଭଳିଆ କରିକି ସେଥିରେ କଣ କରିବ ଚୁନା ପକେଇକି ଗୋଳିବ ଗୁଡ଼ ଆଉ ଚୁନାକୁ। ସେଥିରେ ନଡିଆ କାଟିକି ପକେଇବ ଯଦି କାଜୁ, କିସମିସ ଯାହା ପକ ପକେଇବ ତେଜ ପତ୍ର ପକେଇବ ଆଉ ପାନ ମଧୁରୀ ପକେଇବ। ଏସବୁ ପକେଇ ସାରିକି ଗୋଳେଇଲା ପରେ ଆମେ ପ୍ରେସର କୁକର ରେ କରିଥିଲୁ। ଫାଷ୍ଟ କଣ କଲୁ ପ୍ରେସର କୁକର କୁ ଉଁ ଅ ପ୍ରେସର କୁକର ତଳେ ଟିକେ ଘିଅ ମାଇଲୁ ତା ଉପରେ କଦଳୀ ପତ୍ର ଦେଲୁ ତା ଉପରେ ଘିଅ ମାରିବ। ତା ଉପରେ ସେ ଯୋଉ ଜନ୍ତା ଟାଇପ ର ଯୋଉ କରିଥିବା ଚକଡା ତାକୁ ସେଥ ଥିରେ ଦବ। ତାକୁ ଦେଲା ପରେ ତା ଉପରେ ଯୋଉ ସିଟି ପ୍ରେସର କୁକର ର ସିଟି ଟିଟା ତାକୁ କାଢିଦବ ସିଟିଟା କାଢିଦେଲା ପ ପରେ ଗୋଟେ ସିଟି ମାନେ ପ୍ରେସର କୁକର ଅଧଘଣ୍ଟା ଖଣ୍ଡେ ବସେଇଦଲା ପରେ ସେ ବାସ୍ନା ଆସିବ। ତାପରେ ତାକୁ କଣ କ କାଢି ସାରିକି ଗୋଟେ କାଠିରେ ଟିକେ ଗେଂଜିକି ଦେଖିବ ଯେ ସେଟା ଯଦି ଯଦି ନ ହେଇନଥିବ କଞ୍ଚା ଥିବ ତାହେଲେ ସେ କାଠିରେ ଲାଗିଯିବ ଯଦି ନ ଲାଗିଲା ଜାଣିବ ତାହେଲେ ତା ହେଇଯାଇଛି ବୋଲି। ତାପରେ ତାକୁ କାଢିଦବ ଆଉ ତାପରେ ଟିକେ ଥଣ୍ଡା ହେଇଗଲା ପରେ ତାକୁ ଉଲଟେଇଦବ ଆଉ।
ହୁଁ ହୁଁ ହୁଁ କିନ୍ତୁ ତମ ଆଡେ ସେମିତି କରନ୍ତି ଆମ ଆଡେ କଣ କରନ୍ତି ନା କରେଇରେ କରନ୍ତି। ମାନେ ଯୋଉ କଉ କରି କହିଲ ସେ ଯୋଉ ଘର କାମ କରୁନାହାନ୍ତି କହନ୍ତି
ହଁ ସେ ଯୋଉ ହଁ ହଁ ହଁ ଯୋଉ ଉ ସେ ଯୋଉ ସିମେଣ୍ଟ ହେରିକା
ହଁ ହଁ ହଁ ସେଇଥିରେ ସ ଆମେ ବି ସେମିତି ନୁହେଁ ସେମିତି ଜଣେ ତମଆଡେ ନର୍ମାଲ ରେ କରନ୍ତି ଆମର କିନ୍ତୁ କାଜୁ ଫାଜୁ ସବୁ
ପକେଇ କି ହଁ।
କଖାରୁ ପକେଇକି ଗୁଆକୁ କଖାରୁ ଗୁଡା ସିଝେଇ ଦିଏ ସିଝେଇକି ତାକୁ ଘାଣ୍ଟି ରୁଟିରେ ଡାଲମା ଭଳିଆ ହଁ କଖାରୁ ଆଗ ଶୁଣ ଚୂନା କରନ୍ତି ଚୂନା ଚାଉଳ ମାନେ ସେରେ ପକାନ୍ତି ଯେଉଁମାନେ ସେରେ ପକେଇବେ କି ଅଧେ ସେରେ ମାନେ ସେମିତି କଣ ଠିକ୍ ଅଛି କି ଆମେ କିନ୍ତୁ ସେରେ ପକଉ ନା କାହିଁକିନା ଆମର ବଡ଼ ଫାମିଲି ନା। ସେରେ ପକେଇବୁ ସେ ସେରେ କ ଚାଉଳ ତାକୁ ଗ୍ରାଇଣ୍ଡିଙ୍ଗ କରିଦେବୁ ତାପରେ କଣ କରିବୁ କଖାରୁକୁ ପୁରା ଚୁନ ଚୁନ କରିକି କାଟିଥିବୁ ଚୋପା ଛଡ଼େଇକି। ତାପରେ ତାକୁ ସିଝେଇବୁ ହେଲା। ସିଝେଇ ସାରିକି ତାକୁ କଣ କରିବୁ ପୁରା ଡାଲମା ଭଳିଆ ତାକୁ ଘୋରିବୁ ଘୋରିବୁ ସେ ପୁରା ଫିଟିଯିବ ତାପରେ ଫିଟି ଗଲା ପରେ ପାଣି ବି ମରିଯାଇଥିବ ଦି ବେଲା ପାଣି ଦେଉ ଦି ବେଲା ପାଣିରୁ ଟିକେ ମରିଯାଏ ସେ ଚାଉଳକୁ ପକେଇକି ଜନ୍ତୁ ତାପରେ ନଡ଼ିଆ, ଗୋଲମରିଚ ଉ ସବୁ କିଛି ମାନେ ଯାହାବି ଦରକାର ସେ ବେଶୀ ପ କାନ୍ଦିଲି ଖାଇବେଳେ ଗୋଲମରିଚ ମୁ ଦେଖେ ଆଉ ଲବଙ୍ଗ ପକାନ୍ତି। ଆଉ ଗୋଟେ ଗୁଜୁରାତି ଟିକେ ନାକୁ ପକେଇବେ ଆମ ବୋଉ ତାପରେ କଣ କରିବେ ତାକୁ ବାହାର କରିଦେବି ଯନ୍ତୁଆଣି ଟାକୁ ହେଲା ତାପରେ ହେଇ ଚଡୁଆଟାରେ ଆଣିକି କଦଳୀ ପତ୍ର ପକେଇଦବେ ସେଥିରେ ତେଲ ମାରିଦେବେ ତେଲ ମାରିସାଇଲା ଖୁଣୁ କଦଳୀ ପତ୍ରରେ ସେ ସବୁ ଯାକ ଯନ୍ତୁଆଣି ଆମେ ଦେଇଦଉ। ନେଇକି ତାକୁ ସଜାଡିକି ସମାନ ରେ ତାପରେ କଣ କରୁ ତାକୁ ଗୋଟେ ଘୋଡଣୀ ମାନେ ହେଇ ପତ୍ ପତ୍ର ଆଉଥରେ ପକେଇବୁ କୋଉି ପତ୍ର କଦଳୀ ପତ୍ର ହେଲା କଦ୍ର ପତ୍ର ପ ପକେଇବୁ ତାପରେ ଆମ ଆଡେ ନ ପତର ହେଲା ଚୁଲି ଜାଳନ୍ତି ଯୋଉ ମାନେ ନିହାତି ଲଙ୍କା ଆମ୍ବ ନହେଲେ ଏଇ ଆମ୍ବ ଗଛ ସେ ପତ୍ର ଇଆଡେ ଜଳା ହୁଏ ସେ ପତ୍ର ଯୋଉ ନିଆଁ କରିଥିବୁ ଯୋଉ ଜ ଜନ୍ତିଲା ବେଳେ ସେ ନିଆଁ ଗୁଡ଼ାକ ତା ଉପରେ ସବୁ ଥୋଇବୁ ତା ଉପରେ ସବୁ ଥୋଇବୁ ହଁ ତା ଉପରେ ଉପରେ ସବୁ ଥୋଇବୁ ଟିକେ ଚୁଲି ସ୍ଲାଇଡ କରିକି ଜାଳୁ ଜାଳିଲା ପରେ ସେ ପୁରା ହେଇଯାଏ ତାପରେ ତାକୁ କାଢିଦବ କାଢିକି ଟିକ ଟିକ କରିକି କାଟିବୁ ମାନେ ବହୁତ ବଢିଆ ଦେଖାଯାଏ। ଖାଇବାକୁ ଯେମତି ଦେଖିବାକୁ ଆହୁରି ବଢିଆ ଲାଗେ।
ଆମର ଏଆଡେ କଖାରୁ ହେରିକା ପଡେନି ସେମିତି ଚାଉଳରେ ହିଁ ଖାଲି ହୁଏ।
ହଁ ଚାଉଳରେ ବି କରୁଛନ୍ତି ହଁ ସେମିତି କରନ୍ତି ଯେ ଚାଉଳ ମୁଁ ଅପେକ୍ଷା ମାନେ ସେମିତି ନର୍ମାଲ ଅପେକ୍ଷା ସେ କଖାରୁ ପକେଇଲେ ଆହୁରି ଟେଷ୍ଟେ ବୋଳା ହେ ବହୁତ ମିଠା। ମିଠା ଗୁଡ ପଡେ ନା ବହୁତ ମିଠା ଲାଗେ। ଏମିତି ସେଇଦିନ ବି ପୋଡ ପିଠା କରନ୍ତି ରଥଯାତ୍ରା ଦିନ। ରଥଯାତ୍ରା ଦିନ ପୋଡ ପିଠା ସମସ୍ତେ କରନ୍ତି ଆମ ଆଡେ ଇଆଡେ। ଆଉ ତମଆଡେ ହିଆଡେ କଣ କଣ କରନ୍ତି?
ଆମର ସେଇ କାକେରା ଏଇ ପିଠାପଣା।
ହୁଁ। ହଁ ଏମିତି ରଥଯାତ୍ରା ଦେଖିବା ଭଗବାନ ଏଇ ବର୍ଷ କଣ କରୁଛନ୍ତି। ତାଙ୍କ ଡୋରି ଯଦି ଲାଗିବ ନିହାତି ଯିବାକୁ ପଡିବ। ତାଙ୍କ ଡୋରି ନ ଲାଗିଲେ କଣ କାଳିଆ ପାଖକୁ ଯାଇପାରିବା ଆମେ।
ଶୋଇଥିଲେ ବି ଉଠିକି ଯିବା ଡୋରି ଲାଗିଲେ।
ସାଙ୍ଗେ ସାଙ୍ଗେ କାଳିଆ ଏମିତି ଚତୁର ସାଙ୍ଗେ ସାଙ୍ଗେ ନବ ଆମକୁ। ଆଉ ତାହା ଡୋରି ନ ଲାଗିଲେ ତମେ ଯେତେ ବାଡେଇ ପିଟି ହେଲେ ବି ସେ ଯାଇପାରିବନି। ନିହାତି, ଆମେ ଗୋଟେ ବର୍ଷ ଯାଇଥିଲୁ। କରିବନି ସେଇଦିନ ମାନେ ଓଡିଶା ବନ୍ଦ ହେଇଥିଲା ହେଲା।
ହଁ।
ଓଡିଶା ବନ୍ଦ ହେଇଥିଲା ଆମେ ଜାଣିନୁ ଯେ ବନ୍ଦ ବୋଲି ଆମେ ପଳେଇଛୁ ହେଲା। ସେଠୁ ଗାଡି ବି ଧୋଇଲେ ନା ଆମେ କେମିତି ଯିବୁ ଏମିତି ଡୋରି ଲାଗିଲା ଭଗବାନ ଆମକୁ ଡୋରି ଲଗେଇଲେ। ମାନେ ଅଲଗା ବାଟରେ ଆମେ ରାସ୍ତାରେ ବୁଲିକି ଯାଇଛୁ ସେଇଠିକି। ମାନେ ସେଇଦିନ ବହୁତ କାନ୍ଦିଛୁ ଆମେ ମାନେ ଜଙ୍ଗଲ ଭିତରେ ପଶିକି ଯାଇଛୁ। କହିଲେ ମାନେ ଭଗବାନଙ୍କୁ ଆମେ ସତରେ ଦେଖିପାରିବୁନୁ। ଏତିକି କହିକି କାଳିଆକୁ ମୁଣ୍ଡିଆ ମାରୁଛୁ ବିଶ୍ଵାସ କରିବନି। ମାନେ ସାଙ୍ଗେ ସାଙ୍ଗେ ଏମିତି ଗୋଟେ ଲୋକ ବାଟ ଦେଖେଇଲା ମାନେ ଯାଇକି। କାଳିଆ ପାଖରେ ଆମେ।
ଡୋରି ନ ଲାଗିଲେ ତମେ ଯାଇଥିଲେ ବାଟରୁ ବି କିଛି ଅସୁବିଧା ହବ ଫେରିକି ଆସିବ।
ନିହାତି କାଳିଆ ଠାରୁ ବଡ କେହି ବି ନାହାଁନ୍ତି। ଆଉ ଘରେ ସମସ୍ତେ କଣ କରୁଛନ୍ତି?
ରୋଷେଇ କରୁଛନ୍ତି ଆଉ ରୋଷେଇ ଚାଲିଛି।
ଆଜି କଣ ରୋଷେଇ?
ଭାତ ଆଉ ଚିଙ୍ଗୁଡ଼ି।
ଚିଙ୍ଗୁଡ଼ି ହେଇଛି।
ହଁ।
ତମକୁ ରୋଷେଇ ଆସେ?
ମୁଁ କରେନି।
ଅ ହଁ ମାମା ଆଜ୍ଞା କରନ୍ତି ଆଉ।
ହଁ ହଁ।
ହୁଁ ଆଇଁଷ ଖାଅ।
ହଁ ସବୁ ସବୁ ଖାଏ।
ହୁଁ। ଆଉ ଦିହ ସମସ୍ତିଙ୍କର ଭଲ ଅଛି?
ହଁ ଭଲ ଅଛି। ଆପଣଙ୍କ ସମସ୍ତିଙ୍କର?
ଉଁ ହୁଁ। ହାଲୋ।
ହଁ ହାଲୋ।
ହଁ କୁହନ୍ତୁ। ହାଲୋ।
ହଁ ହାଲୋ।
ହଁ କୁହନ୍ତୁ ଆଉ ପୁଅ ହେଇକା କଣ କରୁଛନ୍ତି?
ଆମର ସମସ୍ତେ ଯାଇଛନ୍ତି ବାହାରକୁ କାମକୁ।
ଓହୋ ଆସିଲେ ସାଙ୍ଗ ହେଇକି ସମସ୍ତେ ଖାଅ।
ହଁ ସମସ୍ତେ ଦିନରେ ଖାଇବୁ ଆଉ।
ଉଁ ହୁଁ। ବହୁତ ବଢିଆ ସାଙ୍ଗ ହେଇକି ଖାଇଲେ ସିଏ ଗୋଟେ ମଜା ନା ପରିବାର ଭିତ
ହଁ। ଆପଣଙ୍କ ଛୁଆ ସବୁ ସ୍କୁଲ ଯାଇଛନ୍ତି କି?
ହଁ ସବୁ ସ୍କୁଲ ଗଲେଣି ସେ ଝିଅ ଟା ପଢୁଛି ଆଦର୍ଶରେ ସିଏ ପଳେଇଲାଣି। ସେ ପୁଅ ବି ପଳେଇଲାଣି ସିଏ ଆ ସବୁ ଆସିବେ ଯାଇକି ଚାରିଟା ବେଳକୁ ଏଇନେ କେହି ଆସିବେନି।
ନାଁ ଆପଣ ଏକୁଟିଆ ଘରେ ଆଉ।
ନାଇଁ ନାଇଁ ବୋଉ, ବାପା ଅଛନ୍ତି ନା।
ଅ ହଁ।
ବୋଉ, ବାପା ଅଛନ୍ତି ଖାଇନୁ ସମସ୍ତେ ଏଇନେ ଖାଇବୁ ଆଉ। ସେ ବାପା ଗାଧେଇ ନାହାନ୍ତି ଗାଧେଇଲେ ଖା ଖୁଇ କରିବୁ ଆଉ କଣ କରିବା। ଖାଇସାରିଲେ ତ ସବୁ କାମ ଶେଷ ହଁ ସକାଳୁ ନଅ ଟା ସା ନଅଟାରୁ ରୋଷେଇ ସରିଲାଣି।
ଏତେ ଜଲ୍ଦି ଆପଣ ଙ୍କ ରୋଷେଇ କରୁଛନ୍ତି।
ହୁଁ। ପିଲାମାନେ ଖାଇକି ଯାଉଛନ୍ତି ସେ ବି ବାପା ବୋଉ ଦଶଟା ବାଜିଲେ କହିବେ ଖାଇବା ପାଇଁ। ସିଏ ଜଳଖିଆ ଖାଆନ୍ତିନି ସେ ହିଁ ଭାତ ଖାଇବେ। ଆଉ ଖାଇ ଦେଇକି ଶୋଇବେ ଆଉ କଣ କରିବେ।